ହ୍ୟାଲୋ ହ୍ୟାଲୋ ହଁ କହ। ଖାଇବାକୁ ଯାଇଥିଲୁ ଖାଇଲୁ। କଣ ଖାଇଲୁ?
ସେ
ଓହୋ ତମ ଘରେ ସମସ୍ତେ ଖାଇସାରିଲେଣି?
ହଁ ଘରେ ସମସ୍ତେ ଖାଇ ସାରିଲେଣି ବାବା ଖାଇକି ହଉଛି ତାଙ୍କୁ ସ୍କୁଲ ଯାଇ ସାରିଲେଣି ମୋ ଝିଅ ଜାଇସାରିଲାଣି ସ୍କୁଲ।
ଓହୋ। ଆଜି ସବୁ ସାଙ୍ଗ ମାନେ କମ୍ପୁଟର ଯାଇଥିଲେ ନା ଯାଇନାହାନ୍ତି?
ନା ନିୁ ପର ଥିଲ ଏମିତି ହଉ। ସେ ଅମିତା କହିଲା ହଉଛି ସିଏ ତ ଯିବ କହିଲା ବାକି ମୋତେ ଜିନା ରଚନା ସେ କହିଲା ସେମାନେ କେହି କିଛି କହିନାହାନ୍ତି। କେଜାଣି ଯାଇଥିବେ ନା ନାହିଁ ମୁ ଜାଣିନି ଭଲରେ।
ଓହୋ। ହଁ ମ ଗୋଟେ ଦିନ ନଗଲେ ବାକି କଣ ହେଇଯାଉଛି।
ହଁ।
ତୋର କମ୍ପ୍ୟୁଟରରେ କେତେ ନମ୍ବର ଲେସନ ଚାଲିଛି ଓ ସି ସି ଇଡି।
ତୋର କେତେ ହେଲାଣି।
ମୋର ଷୋହଳ ନା ପନ୍ଦର କଣ ଗୋଟେ ଏମତି ଥିଲା।
ମୁଁ ଅନ୍ଦର ଦେବି।
କଣ କହିଲୁ।
ପନ୍ଦରର ଏକ୍ଜାମ ଟା ଦେବି ମୁଁ।
ଓହୋ ଜଲ୍ଦି ଲେସନ କମ୍ପ୍ଲିଟ୍ କଲେ ପୁଣି ଆମର ଏକ୍ଜାମ ଅଛି ନା କି।
ହଁ ଭାବୁଛି କେମିତି ମାନେ କେତେବେଳେ ଗଲେ ହବ ଭାବୁଛି କଣ କହୁଛୁ ଲକ୍ଷ୍ମୀ। ଶଂସରେ ଯିବା ନା ଡେଲି ହଉଛି ଇଏରେ ଯିବା କଣ ତ ଭଗବତୀରେ।
କଣ ଲକ୍ଷ୍ମୀ ବସରେ ଯିବା।
ହ
ଲକ୍ଷ୍ମୀ ବସ ରେ ଗଲେ ତ ସିଷ୍ଟମ ଖାଲି ରହୁନି।
ହଁ ଭଗବତୀରେ ବି ରହିବେନି।
ହଁ ଆମେ ଏଥର ଗୋଟେ କାମ କରିବା ସାଢେ ଦଶଟା ପର୍ଯ୍ୟନ୍ତ କରିବାକୁ ଦଶ। ତ ପର୍ଯ୍ୟନ୍ତ ଯାହାହଲେବ ବି କ୍ଲାସ୍ କରିବାକୁ ପଡ଼ିବ ଆମକୁ।
ହଁ ଦିବାଛି କଣୁ କହିଲି।
ହଁ।
କଣୁ।
ଆଉ ଆଉ ଚାରିଟା ବେଳେ ବୁଲାବୁଲି କରିଛିିବା ପାଇଁ ହ୍ୟାଲୋ।
ହଁ କହ।
ମୁଁ କହିଲି ଚାରିଟା ବେଳେ ବୁଲିଯିବା କଥା ଯୋଉ କହୁଥିଲି ତୋ ମାମାଙ୍କୁ।
ହଁ କହିଲି।
କଁ କହିଲେ।
ଯିବୁ ତ।
ହଁ କଣ କହିଲେ ତୋ ମାମା।
ହଁ ସେ କହିଛି ମାନେ ଛାଡିବ ମତେ ତୁ ଯିବୁ ତ।
ହଁ।
ହଁ। କୁଆଡେ ଜିବା କୁଆଡ଼େ।
ତମ ସ୍କୁଟି ଟା ନେଇକି ଯିବା।
ସ୍କୁଟି ଟା ନେଇକି ଯିବା।
ତୁ ସ୍କୁଟି ଚାଲେଇ ସି
ଭଲ ତ ଶିଖିନି ଯଦି ଗଳି ଗୁଳି ପଡିଲୁ ତାହେଲେ ମୁଁ ଦୋଷ ନାହିଁ କିନ୍ତୁ।
ଓହୋ।
ଅ।
ନହେଲେ ଆମ ଗାଁରେ ଯୋଉ ପାର୍କ ଅଛି ସେଇଠି ଦୋଳି ଖେଳି ଦବା ଆଉ।
ଅ ହଁ।
ସେଇଠି ବୁଲାବୁଲି କରିକି ଘରକୁ ପଳାଇ ଆସିବା ବର୍ଷା ଦିନ ବି ବର୍ଷା ଯଦି ହବ ହଇରାଣ ହବା।
ହଇରାଣ ହବା। ହଁ ସେତ ସତରେ ହେଇଯିବା ହଇରାଣ ବର୍ଷା ହେଲେ ପୁରା ଓଦା ହେଇକି ଆସିବା।
ପୁଣି ରଜରେ। ତ ବୁଲି ବୁଲି ଦେହ ଖରାପ ହେଇ ଯାଇଛି ଆହୁରି ଅଧିକ ଟିକେ ଦେହ ଖରାପ ହେଇଯିବ ନହେଲେ ଆଉ।
ସେଇ ତ।
ହଁ।
ଆଉ।
କଣ ଆଉ।
ତମ ଘରେ କିଛି ମାନେ କୁକୁର ବିଲେଇ କେହି ନାହାନ୍ତି।
ଅଛନ୍ତି।
କେତେଟା?
ଦିଟା ମୋ ଭାଇ। ଇ ଗୋଟେ ସବୁଠୁ ବଡ କୁକୁର ଆଉ ଆମ ଝିଅ ଗୋଟେ ସବୁଠୁ ବଡ ବିଲେଇ ଆଉ କୁକୁର ବିଲେଇ ରଖ
କୁକୁର ବିଲେଇ ରଖିଲେ ଲାଭ ମାନେ କଣ ଅଛି। ତୁ ସିନା ଏବେ କ କହି ଦଉଛୁ ମୁଁ ବି କହିପାରିବିନି ଆମ ଝିଅ ମୋ ପାଖରେ ନାଇବା ମୁଁ ପାଖରେ ଥିଲେ ମୁଁ କହିଥାନ୍ତି ସେ କଥାଟା।
ଓହୋ। ସିଏ ମୋ ପାଖରେ ନାହାନ୍ତି ବୋଲି ମୁଁ କହିଦେଲି ଯଦି ସିଏ ଥାଆନ୍ତେ ମତେ ବାଡେଇବେ।
ବାଡେଇବେ। ସେ ବା ନାହିଁ ଏଠି ତାକୁ ଦେଖେଇ ମୁଁ କହେ ସେ ନାହିଁ ଆଉ କଁ କହିବି।
ଓହୋ ଚିଡେଇଆ ପାଇଁ ତାକୁ ନା।
ହଁ। ସେଥିରେ ଯୋଉ ଶାନ୍ତି ମିଳିବ ଆଉ କୋଉଥିରେ ମିଳିବନି ହଁ।
ସ୍କୁଲ ଖୋଲିଲା ସବୁ ପିଲା ଆସିବେ ତାଙ୍କୁ ଦେଖିକି ତୋର ବି ତ ସ୍କୁଲ ଯିବାକୁ ଇଚ୍ଛା ହବ।
ହୁଁ ନା। ହଁ ମଝିରେ ମଝିରେ ମନେ ପଡୁଛି କିନ୍ତୁ ଆଉ କଣ ଯିବୁ।
ଅହୋ।
ଅ ହୋ।
ଖାଇ ସାଇଲୁଣି?
ହଁ ଖାଇ ସାଇ ସାରିଲିଣି ଆଉ କଁ ଭାବିଲୁ କଁ ମାନେ ସିଟି ପାଇଁ ପଢାପଢି ତ କରୁଥୁବୁ ମାନେ କେତେ ଟା ସରିଲାଣି ତୋର ପାଠ?
ହଁ ସେମିତି ସରିଚି ଅଳ୍ପ ସରିଚି।
ବହି କିଣିଚୁ?
ବହି କିିନି ମୋ ଦିଦି ଜଣଙ୍କ ଥିଲା ତାଙ୍କଠୁ ମାନେ ପଢି ଦଉଛି ଆଉ।
କୋଉ ଇୟର୍ ର ସେଟା?
କିଏ ଗୋଟେ କଲ କରୁଛି।
ହଁ ମତେ ଆସିଥିଲା ମୁଁ ରଖିଥିଲି କହିଲି ଆଠ ମିନିଟା କଲ କରିବୁ।
ହଁ।
ଆଉ ତୁ ହଉଛି ମାନେ କେତେଟା ଚାପ୍ଟର କମ୍ପ୍ଲିଟ୍ କଲୁଣି?
ହଁ ସେ ପଢ଼ାପଢ଼ି କଥା ଛାଡ଼େ ମୋ ମାମା ଶୁଣିଲେ ପାଟି କରିବେ ଆଉ। ତୁ କ କ ତୋ ପଢ଼ାପଡ଼ି କଥା। ତୁ କହ ତୋ ପଢାପଢି କଥା।
ହଁ ସେ ଚାଲିଛି ସେମିତି।
ତୁ କେତଟା ଚାପଟର କମ୍ପ୍ଲିଟ୍ କଲୁଣି କହିଲୁ।
କେବେ ସରିବ ମୁଁ ଜାଣିପାରୁନି।
ଅହୋ। ଆ ନୂଆ ଏଚ ଏମ ଯୋଉ ଆସିଛନ୍ତି।
କିଛି ଦିନ ଗଲେ ଜଣା ପଡିବ।
ଓହୋ। ଆମ ପୁଅ ଶୁଣିଲେ ପୁରା ମାନେ ଏ ଆଶ୍ଚର୍ଯ୍ୟ ହେଇଯିବ କି ନୂଆ ଯେଉଁ ଏଚ୍ ଏମ୍ ଜଣେ ଆସିଛନ୍ତି ବୋଲି।
ସେ ଏଇଠି ପଡୁଚୁ ନା ଆଉ ହଉଛି ସେ ଜାଣିନି କି।
ନାଇଁ ସେ ତ ସ୍କୁଲ ଖୋଲା ହେଲା ଭିତରେ ମାନେ ଆଜି ତ ଖୋଲା ହେଲା ସିଏ କେବେ ଜାଣିନି କିଛି।
ତାପରେ କଣ ହେଲା ନା ସିଏ ବି ସ୍କୁଲ ବିଷୟରେ କିଛି ଜାଣିବାକୁ ମାନେ ତାର ଇଚ୍ଛା ନାହିଁ।
ତାକୁ ସରପ୍ରାଇଜ ଦବୁ ଆଜି।
ହଁ। ସେ ଶୁଣିକି ମତେ ମୁଁ ମିଛ କହୁଛି ବୋଲି ଭାବିକି ମତେ ବାଡେଇବ ନହେଲେ।
ନା ମତେ କଥା କରେଇ ଦେବୁ ନହେଲେ ମୁଁ କହିଦେବି।
ଆଉ ବର୍ଷା
ଆଉ ବର୍ଷା ଦିନ ହେଲାଣି ତମର ସବୁ ଫୁଲ ଗଛ ଫୁଟିଲାଣି ଫୁଲ। କାଲି ତ ହଉଛି ଏତେ ଫୁଟି ନାଇଁ ଜେ
ଅହ।
ଫୁଟିବ, ଟାଇମ ଅଛି।
ଆଉ
ଯୋଉ ତମ ଘରେ ଯୋଉ ଏତେ ଗୋଲାପ ଗଛ ସବୁ ଥିଲା।
ଥିଲା ସେ ସବୁ ଯୋଉ କଣ ଫୁଟିଛି ନା ଫୁଟିନି? ହଁ ଅଳ୍ପ ଫୁଟିଛି। ପିଲା ତ ଆସିକି ଛିଡେଇ ନେଇଯାଉଛନ୍ତି।
ଅହ।
ଅ ହ।
ଆଉ ତମ ଘରେ ଗଛ ଲଗେଇନ କିଛି, ହଁ।
ଅହ।
ଅହ
ତୋ ଦେହ ଭଲ
ତୋ ଦେହ ଭଲ ଅଛି? ହଁ, ଆଉ ତୋର?
ହଁ ମୋର
ହଁ ମୋର ବି ଭଲ ଅଛି। ତୁମ ଝିଅ ଆ ଭି ଯାଇନଥିବ ତ ସ୍କୁଲ ଆଜି?
ନାଇଁ ଯାଏ
ନାଇଁ ଯାଇନି କୋଉଠି ଅଛି କୋଉଠି ଏଇନେ ସେ?
ଘରେ ଆମ ଆରପଟ ଘରେ ଶୋଇଛି ମୁଁ ଏ ପଟେ ବସିକି ତୋ ସହିତ କଥା ହଉଛି ଆଉ।
ନବମ ହେଲାଣି ତାହେଲେ ତାର।
ହଁ।
ପଢା ପଢି କରୁଛି ନା ସେ?
ହଁ ପଢ଼ାପଢ଼ି କମ ଆଉ ମାଡଗୋଳ ଅଧିକ।
ଅଧିକ ଟିଉସନ ଯାଉଛି?
ହଁ।
ହଁ। ଆଉ ଝିଅ କେତେବେଳେ ଆସିବ? ପାଞ୍ଚଟା ବାଜିବ ବୋଧେ।
ଓହୋ।
ହଁ।
ଆଦର୍ଶ
ଆଦର୍ଶ ସ୍କୁଲରେ ତାକୁ ନେଇକି ଛାଡିଦେଇଛ ଯିବା ଆସିବ କରିବ ସିଏ ନା। ହଁ ଆଜିି ବାବା ଯାଇଥିଲେ ଛାଡିବା ପାଇଁ ତାକୁ।
ଓହୋ ଭୁ
ଅ ହଉ ମାନେ କୋଉଠି? ଉଁ ହଉଛି ମମି କୋଉଠି ଅଛି କହିଲୁ ତା ସ୍କୁଲ ଟା? ମଣିପୁରରେ ଅଛି।
ଓହୋ ଏତେ ଦୂର ଯାଇଁକି।
ହଁ।
ଭୁବନ ପାରି ହେଇକି ଆହୁରି ଦୂର ଟିକେ ହବ। ହଁ ଯିବା ଆସିବା କରିବାକୁ ତାକୁ ତ ତୋ ବାବାଙ୍କୁ ଡେଲି ନେଇକି ନା ସେ ବାବା ହଉଛି କଥା ହଉଥିଲେ ଗୋଟେ ଯାଉଛି ଭ୍ୟାନଟେ କିନ୍ତୁ ତାକୁ ନେଇକି ଆଉ ଛାଡ଼ିବାକୁ ପଡ଼ିବନି।
ଓହୋ ସେଇଟା କୋଉଠି ଯାଉଛି ଶ୍ୟାମଳାରୁ?
ହୁଁ ତମ ଆଡେ ସେ ପିଲା କିଏ ଅଛନ୍ତି କି ପାଇଛନ୍ତି?
ନା ନା ଆମର ସେମିତି ପିଲା କେହି ଏଠି ଆମ ଘର ପାଖରେ ନାହାନ୍ତି।
ନାହାନ୍ତି ବାହାରେ।
ନା। ଆଉ ରଜରେ ତୋ ମାମୁଁ ଘରେ କିଏ ଆସ
ଆଉ ରଜରେ ତମ ଘରେ କିଏ ଆସିଥିଲେ? ରଜରେ ମୁଁ ଯାଇ ଆସିଥିଲେ ତ!
ଅ ହ।
ହ
ଏମିତି ତ ରଜ ସବୁ କଟିଲା ଆଉ।
ତୋ ମାମୁଁ ଘର